ହ୍ୟାଲୋ!
ହ୍ୟାଲୋ।
ହୁଁ ହ୍ୟାଲୋ।
ହ୍ୟାଲୋ ହଁ କହୁନାହାନ୍ତି, ହ୍ୟାଲୋ ଶୁଭ ସକାଳ ଆଜ୍ଞା ଆଉ କଣ କରୁଛ ଆଉ କଣ କରୁଛନ୍ତି ଆପଣ ଏୟିନା?
କଣ ମୁଁ କରିବି ମୁଁ ଘରେ ବଇଚି ଆଉ କଣ କେମିତି ଏତେ ଦିନ ପରେ ମନେ ପଇଲା ମୋ କଥା।
ହଁ ଫୋନ କରିଦେବି ମୁଁ କହଲି ଦେଖିବା ପଚାରିଦିଏ ଭାଇ କଣ କରୁଛନ୍ତି କଣ ନାଇଁ।
ହୁଁ ଆଉ କଣ କୁହ ଖବର କୁହ। ହଁ ମୁଁ ଖାଇସାରିଲିଣି ଆଉ।
ଦେହ ପା ଭଲ ଅଛି ନା?
ଦେହପା ବହୁତ ବଢିଆ ଅଛି ଆଉ ତମ ଦେହ?
ହଁ ଭଲ ଅଛି। ଆଜ୍ଞା ଆପଣଙ୍କ ଆଡେ ଆଉ ମେଘ ହଉଛି ନା ନାଇଁ?
ହଁ ମେଘ ତ ହଉଛି ଏଇ ଏୟିନେ ଢାଳୁଛି ପୁରା ମେଘ।
ଆଉ ହଁ ଆମେ ଆଡେ ବି ପ୍ରବଳ ମେଘ ଘରୁ ବାହାର ବାହରିହଉନି। ହଁ ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ସବୁ ଭଲ ଆଉ।
ଆଜ୍ଞା
ତମର?
ହୁଁ ହଁ ଘରେ ସବୁ ଭଲ।
ଆଉ କଣ କରୁଛନ୍ତି ଘର ସବୁ ବାପା ବୋଉ ଭାଇ ଭଉଣୀ?
ହୁଁ ମା ଏୟୀ ଜଜେମା ହେରିକା ସବୁ ପରିବା କଟା ପରିବା କାଟୁଛନ୍ତି ରୋଷେଇ ହବ ବୋଲି ମା ସେକାନୀ ରୋଷେଇ କରୁଛନ୍ତି।
ହୁଁ
ହଁ ବାପାର ବା ମୁଁ ଏଇଠି ବି ବସିଛି ବାହାରିଥିଲି କଟକ ଯିବୁ ବୋଲି।
କାହିଁକି?
ଏଇ ମୁଁ ପା କଟକରେ ରହି ପଢୁଛି ସେଇଠି ଆଜ୍ଞା।
ଓହୋ କଣ ପଡୁଛ?
ମୋର ଏବେ ପ୍ଲସ୍ ଟୁ ସରିଲା ପ୍ସ ଥ୍ରୀ ଆଡ଼ମିସନ କରିଛି କରିବି ଆଉ।
କଟକରେ?
ଆଜ୍ଞା
ଓ ଆଚ୍ଛା କୋଉ ବିଦ୍ୟାଳୟ?
ଆମର ଆମର କଟକର ଯୋଉ ନେତା ସୁବାଷ ବୋଷ ମେମୋରିଆଲ ସିଟି କଲେଜ ରାଜା ବୋଇଜା।
ଆଚ୍ଛା ଆଚ୍ଛା
ହଁ ସେଠୁ ଏବେ ଯୁକ୍ତ ଦୁଇ ସହିଲା ଯୁକ୍ତ ଥ୍ରୀ ପାଇଁ ଯୋଉ ଆବେଦନ କରିଥିଲି ସିଲେକ୍ସନ ଆସିଯାଇଛି ଆଡମିସନ କରିବି ଯାଇକି ଆଉ।
ଓହୋ ଏଇଟା କୋଉ ବିଷୟରେ ତମେ କରିବ ଇଏ? ଅଧ୍ୟୟନ ବାଣିଜ୍ୟ? ଓହୋ
ହଁ
ଭଲ ବାଣିଜ୍ୟ ତ ବଢିଆ ଆଉ।
ଆଜ୍ଞା
ହୁଁ
ତା ସହିତ ଆମର ଯୋଉ କୋଡ଼ିଙ୍ଗ ଯୋଉ ଶିଖନ୍ତି?
ହୁଁ
ଏଇଟା ସେ ମିଶେଇ କରିବି ଆଉ।
ଆଉ ଇଏ ଘରଟା କୋଉଠି?
ଆମ ଘର ଟା ଏବେ ଆମର ମୁଁ ପାଇକରା ପୁର ମାନେ ନିଜ ଘରାଟା ପାଇକରା ପୁର।
ଆଚ୍ଛା ଆଚ୍ଛା ହଁ
ମୁଁ କଟକରେ ରହି ପଡୁଛି ଆଉ କଟକରେ ଅଛନ୍ତି ଭାଇ ଭାଇ ଅଛନ୍ତି। ସେ ଭାଇ ସେ ପାଖରେ ରହି ସେଠି ପଢୁଛି ଆଉ।
ହୁଁ
ଭାଇ ଆମର ଭାଇ ଆମର ଫାଇନାନ୍ସ ରେ ଅଛନ୍ତି ଆମ ଯୋଉ ଶ୍ରୀରାମ ଫାଇନାନ୍ସ ଅଛି କଟକରେ ସେଇଠି ଅଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ଶ୍ରୀରାମ ଫାଇନାନ୍ସ ଆମ ଏଇ ଚଣ୍ଡି ଖୋଲ ଅଛି ଘର ପାଖରେ।
ଆଜ୍ଞା ସେ ସେଇଠି ଅଛନ୍ତି ସେ କଟକରେ ଅଛନ୍ତି।
ଆଚ୍ଛା ଶ୍ରୀରାମ ଫାଇନାନ୍ସ ତ ବଢ଼ିଆ।
ଆଜ୍ଞା ଆଜ୍ଞା। ଯୋଉ କଲେକ୍ସନ୍ ଫଲେକ୍ସନ କରନ୍ତି।
ଆଚ୍ଛା ଆଚ୍ଛା।
ଆଜ୍ଞା ଆଉ ଆପଣ ଏବେ କଁ କରୁଚନ୍ତି।
ହଁ ମୁଁ ବି ଶ୍ରୀରାମ ଫାଇନାନ୍ସ ରେ ଥିଲି ଚଣ୍ଡିଖୋଲ ବ୍ରାଞ୍ଚ। ଛାଡି ଦେଇଛି ଏବେ ଘରେ ଅଛି ଆଉ ଗୋଟେ ପେଟିମ୍ ଫାଇନାନ୍ସ ରେ ଦେଇଚି।
ଆଜ୍ଞା।
ହୁଁ।
ଆଉ କୁଆଡେ ବୁଲାବୁଲି କରିବାକୁ ଗଲେଣି ନା ନାଇଁ।
ହଁ ବୁଲାବୁଲି କରିବାକୁ ଯାଇଥିଲୁ ରଜରେ ସବୁ ଆମେ ଢେଙ୍କାନାଳ ଏପଟେ ଢେଙ୍କାନାଳ ନିହାଲ ପ୍ରସାଦ ଏପଟେ ବିରଜା ମନ୍ଦିର।
ଆଜ୍ଞା।
ହୁଁ ସବୁ ଯାଇଥିଲୁ ବୁଲିବାକୁ ଆଉ ରଜରେ ଆଉ ତମେ ରଜରେ କୁଆଡେ କଁ ଯାଇଥିଲ।
ଆମେ ରଜାରେ ସେଇତ କଟକ ଆମ ଭୁବନେଶ୍ୱର ଭୁବନେଶ୍ୱରରେ ଧଉଳି ଯାଇଥିଲୁ। ଯୋଉ ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର ରାମ ମନ୍ଦିର।
ହୁଁ ଏତ ବଢିଆ ଜାଗା ଆଉ ପର୍ଯ୍ୟଟନ ସ୍ଥଳ।
ଆଜ୍ଞା।
ଓଡିଶାର ବୃହତ ପର୍ଯ୍ୟଷ୍ଟନ ଯାଇଚ ଭଲ ଭଲ ଜାଗା ଆଉ।
ଆଜ୍ଞା ତାପରେ କଟକ ଧବଳେ ସ୍ୱର ଯାଇଥିଲୁ। ହୁଁ ଆଜ୍ଞା।
ଆଉ ଆମେ ତ ଢେଙ୍କାନାଳ ଯାଇଥିଲୁ ନିହାଲ ପ୍ରସାଦ ତ ବୋହୁତ ବଡ ଆକାରରେ କରା ହୋଉଛି ରଜ ମହୋତ୍ସବ ସେଠି।
ଆଜ୍ଞା ହେଟି ଟିକେ ବଡ ଆକାରରେ ହୁଏ।
ହୁଁ ମୁଁ ଯାଏ ସେଠିକି ପ୍ରତିିବର୍ଷ ରଜରେ ବୁଲିବାକୁ।
ଆଜ୍ଞା।
ହୁଁ।
ଆଉ ଆଗୁକୁ ତ ଦୁର୍ଗା ପୂଜା ଆସୁଚି।
ଆଜ୍ଞା ଦୁର୍ଗା ପୂଜା କେବେ କଟକ ଆଡ଼େ ଆସନ୍ତୁ ବୁଲାବୁଲି କରିବାକୁ।
ହୁଁ କଟକ ଭୁବନେଶ୍ୱର ତ ମୁଁ ଯାଏ ପ୍ରତିବର୍ଷ ବୁଲିବା ପାଇଁ କଲିକତା ବି ଆମେ ଯାଉ। କୋଲିକତା ତ ଆମର ପ୍ରସିଦ୍ଧ ପୁରା ଭାରତ ବର୍ଷରେ ଦୁର୍ଗା ପୂଜା। ହୁଁ। ଯିବା ଦେଖିଆ ଏଇ ବର୍ଷ କଟକ ଯିବା ତମ କତିକି ବୁଲିବାକୁ କଟକ ଭୁବନେଶ୍ୱର ଯିବା ବୁଲିବା ସେଠି ଆଉ।
ଆଜ୍ଞା ନିଶ୍ଚିନ୍ତ।
ହୁଁ।
ହୁଁ ହଁ ଏଠି ଏଇ ବସିଥିଲି ଆଉ ଖାଇକି ଆଇକି ଗାଧୋଇ ପାଧେଇ ପଖାଳ ଖାଇକି ବସିଥିଲି।
ହୁଁ ଆଉ ତମର ସେପଟେ ଚାଷ ବାସ କଁ କେମିତି ଚାଲିଚି।
ଆମର ଚାଷ ଚାଲିଚି ଏବେ ଏଇ ଧାନ ବୁଣା ହେଇଚି।
ହୁଁ।
ଆଉ ତା ମୁଗ ବୁଣା ହେଇଥିଲା ମୁଗ ସ ମୁଗ ପରେ ପରେ ଧାନ ବୁଣା ହେଲା।
ହୁଁ ହୁଁ।
ତାପରେ ଏମିତି ଫୁଣି ଫୁଣି ଧାନ ଅମଳ ସାଇଲେ ବିରି ବୁଣା ହବ।
ହୁଁ ତମର ତ ନଦୀ କୂଳ
ଆଜ୍ଞା ହୁଁ ତାପରେ ଆମର ଯୋଉ ମାନେ ଯୋଉ ବାରି ବାଡିରେ ଆମର ବାଇଗଣ ଲଙ୍କା ଫଙ୍କା ଚାଷ କରାଯାଏ।
ହୁଁ।
ଆଜ୍ଞା।
ଆପଣଙ୍କ କଁ ଚାଷ ମାସ କରନ୍ତି
ଆମର ଏପଟେ ବର୍ତ୍ତମାନ ତ ଏଇ ତ ହଳ ଫଳ ଚାଲିଛି ଧାନ ଚାଷ ପାଇଁ
ଆଜ୍ଞା।
ତଳି ତଳି ଵୁଣା ଆରମ୍ଭ ହେଇଯିବ।
ଆଜ୍ଞା।
ହୁଁ ତାପରେ
ହ
ଏପଟେ ଲାଗିଛି ଆମର ସବୁ ବାରିରେ ଫସଲ
ଆଜ୍ଞା କଣ କଣ ଫସଲ ଲାଗିଛି ସବୁ?
ଫସଲ ସବୁ ଲାଗିଛି ଆମର ଏପଟେ ଭେଣ୍ଡି, ଜହ୍ନି, କଲରା, କାକୁଡି, ବାଇଗଣ। ହରଡ ହରଡ ମଞ୍ଜି ବି ଆମେ ଲଗେଇଛୁ ଗଛ ପାଇଁ ମତ୍ସ୍ୟ ଚାଷ
ଆଜ୍ଞା।
ହଁ ଦର୍ଶୀ ଗାଈ ବି ମୋର ରଖିଛି ଚାରି ପାଞ୍ଚଟା।
ଓହୋ।
କୁକୁଡା ଫାର୍ମ ବତକ ଫାର୍ମ
ଆଜ୍ଞା।
ହୁଁ ବିରି ମୁଗ ସବୁ ଚାଷ ଆମର ସବୁ ଖାତ ଖତ ଦିଆ ପୁରା ଆମର ସେ କୀଟନାଶକ ବ୍ୟବହାର ହବାର ନାହିଁ।
ଓ ଗୋବର ଖତ ସାଜିରେ ଆପଣ କରନ୍ତି।
ପୁରା ଜୈବିକ ସବୁ ଆମର ଗୋବର ଖତ।
ଆଜ୍ଞା।
ହୁଁ ଗାଈ ବି ଅଛି ମୋର ଦି ଚାରିଟା ତା ଦେହରୁ ଗୋବର ହଉଛି କ୍ଷୀର ଦହି ଘିଅ ଲହୁଣୀ
ଆଜ୍ଞା।
ହୁଁ। ମତ୍ସ୍ୟ ମତ୍ସ୍ୟ ପୋଖରୀ ବି ଗୋଟେ ମୋର ଅଛି ନିଜର।
ଆଜ୍ଞା କି କି ମାଛ ରଖିଛନ୍ତି ଆପଣ ଯୋଉ ପୋଖରୀ ଚାଷ କରନ୍ତି?
ସବୁ ମାଛ ତା ଦେରେ ଛାଡି ଦେଇଛି ସିଙ୍ଗି ରୋହି ଭାକୁ କୁର ମିରିକାଳି ହୁଁ।
ଆଜ୍ଞା।
ହଁ। ଆଉ କଣ କୁହ ତମର ଵିଷୟରେ କୁହ।
ହଁ ମୋ ବିଷୟରେ କଣ କହିବି ଚାଲିଛି ତ ଏନା ପଢାପଢି ଚାଲିଛି ଆଉ।
ପଢା ସରିଲା ପରେ କଣ ଚାଲିବ ଆଗକୁ କଣ କରିବ?
ହଁ ଦେଖିବ ଗମେଣ୍ଟ ପ୍ରିପ୍ରାସନ୍ ଚାଲିଛି ବ୍ୟାଙ୍କଙ୍ଗି ଫ୍ୟାଙ୍କି ଲାଇନି ରେ
ଆଚ୍ଛା।
ତାପରେ କଣ କଣ ଚାଲି ସେମତି ପ୍ରିପସନ ଚାଲିଛି ଦେଖିବା କଣ ହଉଛି।
ହୁଁ ହୁଁ।
ଆଜ୍ଞା।
ଆଉ ଆଗକୁ ତ କଣ ପୂଜା ଆମର ଗଣେଶ ପୂଜା ଆସୁଛି।
ହଁ ଗଣେଶ ପୂଜା ଆସୁଚି ଏଇ ଏବେ ଏଇ ଆପଣ ଆ ପରେ ପରେ ଜନ୍ମାଷ୍ଟମୀ ତାପରେ ଆମର ଯୋଉ ପଳେଇଆସିବ ବୋଲବମ।
ବୋଲବମ୍ ଜନ୍ମାଷ୍ଟମୀ ପରେ ଆଉ କଣ କେମିତି ତମର ସେପଠୁ ହୁଏ ସବୁ ବୋଲବମ ଗଣେଶ ପୂଜା ଜନ୍ମାଷ୍ଟମୀ।
ଆମ ଏକ ଧୁମଧାମରେ ମିଶିବୁ ଆମର ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ଆମର ଛୋଟ ଆକାରରେ ବେଶୀ ବଡାଆକା ନାହିଁ କିନ୍ତୁ ଆମର ବୋଲବମ ଟା ବଡ ଆକାଶ ମାନେ ଗାଁ ମିଶି ଗଁ ମାନେ ଆମ ଯୋଉ ଗାଁ ଯୋଉ ଅଛନ୍ତି ଲୋକମାନେ ସବୁ ଆ ମିଶିକି ଯାଆନ୍ତୁ ଆମ ସ କଉଠୁ ଆମ ଏଇ ଯୋଉ ସୁୁବନେଶ୍ୱର ମନ୍ଦିର ଅଛି ଆମର
ଆଚ୍ଛା।
ସେଇଠୁ ଉଠେଇକି ଆମେ ଧବଳେଶ୍ଵର ପାଖକୁ ଯାଉ।
ହଁ।
ଆଜ୍ଞା ତାପରେ ଯାଉ ସେଦେ ସୋମବାରେ ଶନିବାର ଧର ଆମେ ଏଠୁ ବାହାରି ବାହାରୁ ସନ୍ଧ୍ୟା ବେଳେ ଆଃ ସନ୍ଧ୍ୟାରେ ମାରିକି ଆମେ ଟାଙ୍ଗିରେ ଯାଇକି ପ୍ରଥମ ଷ୍ଟ ପ୍ରଥମେ ସେଠି ରହୁ ଟାଙ୍ଗିରେ ଦେଇକି ଆମେ ରହୁ ମାନେ ଶନିବାର ରାତିରେ ତାପ ରବାନ ଯାଇକି ଆମର ଯୋଉ ଚଷାପଡା ଯୋଉ ମହାନଦୀ ସାଇଟ
ହୁଁ।
ସେଠି ରହିବୁ ତାପରେ ଦିନ ସୋମବାର ଯିବୁ ସୋମବାରେ ପାଣି ଧବଳେଶ୍ଵରଙ୍କ ପାଖରେ ପାଣି ଢାଳି ତାପରେ ଦିନ ପୁରୀଯାଉ ବୁଲିିବାଲି ଆସୁ।
ଆ ବଢିଆ ଆଉ ପୁରୀ ଯାଉ ଜଗନ୍ନାଥ ମନ୍ଦିର ଦର୍ଶନ କରିକି ଆସ।
ଆସ ଏ ର ସୋମବାର ଦିନ ଯିବୁ ପୁରୀରେ ବୁଲିିବାଲିକି ରହିବୁ ମଙ୍ଗଳବାର ଦିନ ସକାଳୁ ସକାଳୁ ଘରକୁ ଆସିବୁ।
ହଁ
ହୁଁ ଆଉ ଆପଣ ଯାଆନ୍ତି ନା ନାଇଁ ଯୋଉ ପାଣିିବା ନେଇ।
ହଁ ପାଣି ଭାର ନେଇ ତ ମୁଁ ଯାଇନି ଏତେ ବାଟ ମୁଁ ଚାଲିପାରିବିନି। ତ ତ ପାଣି ଭାର ଯାଇ ଯେତେବେଳେ ମୁଁ ଯାଏ ସେଠିକ ଠିଆ ହୁଏ ଆଉ।
ଓ ହୋ ଆଜ୍ଞା।
ଆଉ ଆଉ କଣ ଯାତ୍ରା ଫାତ୍ରା ସବୁ ଦେଖ ନା ନା ନାଇଁ।
ନ ଯାତ୍ରା ଫାତ୍ରା ମୋର ଏତେ ଇଣ୍ଟରେଷ୍ଟ ନାଇଁ ମାନେ ଏତେ ଆଗ୍ରହ ନାହିଁ ମୁଁ ଦେଖେନା ପ୍ରାୟ।
ହୁଁ ଯାତ୍ରା ଫାତ୍ର ଆମେ ବି ଦେଖୁ।
ଏଠି ଆ ମୋ ସାଙ୍ଗ ଆଜ୍ଞା ସାଙ୍ଗମାନେ କେମି ଡାକିଲେ କେତେବେଳେ କେମତି ତାଙ୍କ ସାଙ୍ଗ ପଳେଇ ବୁଲିବାଲି ଆସେ ଆଉ।
ଆଚ୍ଛା
ଆଜ୍ଞା।
ହୁଁ।
ଆପଣ ଦେଖନ୍ତି?
ହଁ ମୁଁ ତ ଦେଖିନି।
ହଁ। ହଉ।
ଆଉ
ହଉ। ଆପଣ ସିଆଡେ ମାନେ ମାନେ ଆପଣଙ୍କ ସିଆଡେ କଣ ମାନେ ପୂଜା ପର୍ବ କଣ କେମିତି ହୁଏ?
ପୂଜା ପର୍ବ ସବୁ ହୁଏ ଆମର ଏଠି ଗଣେଶ ପୂଜା ହୁଏ।
ଆଜ୍ଞା।
ଲକ୍ଷ୍ମୀ ପୂଜା। ଅଷ୍ଟ ପ୍ରହରୀ ହୁଏ ଆମର ଗ୍ରାମ ଦେବତୀରେ ବି ଯଜ୍ଞ ହୁଏ।
ଆଜ୍ଞା ଆଜ୍ଞା।
ଆମର ବହୁତ ବଡ ଆକାରରେ ହୁଏ ପୁରା।
ଓ ହୋ।
ହଁ।
ଆଜ୍ଞା।
ଆଚ୍ଛା।
ହଁ ମତେ ଆପଣଙ୍କ ସାଙ୍ଗରେ କଥା ହି ବହୁତ ଭଲ ଲାଗିଲା ମୁଁ ଏଇଠି କଲଟି ସମାପ୍ତ କରିଛି।
ମତେ ବି ବହୁତ ଭଲ ଲାଗିଲା ତମ ସାଙ୍ଗରେ କଥା ହେଇକି।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।